ହ୍ୟାଲୋ ହୁଁ।
ହୁଁ କୁହନ୍ତୁ।
ଆପଣ କୁହନ୍ତୁ?
କଣ କରୁଛନ୍ତି?
ଏନର୍ଜି ମାନେ ନଥିଲା ଭଳିଆ ଲାଗୁଛି।
କଣ କରୁଚନ୍ତି?
ଏ ବସିଛନ୍ତି ସରି ଶୋଇଛନ୍ତି।
ଓହୋ ନିଦ୍ରାରେ ନା। ଆଖି ଖୋଲାରେ ଆଚ୍ଛା। ଆଉ ଦେହ ଭଲ ଅଛି? ହ୍ୟାଲୋ।
ହୁଁ।
ଦେହ ଭଲ ଅଛି?
ହୁଁ, ଭଲ ଖରାପ ମିଶା ମିସିକି ଆଉ।
ଆଚ୍ଛା ଆଉ ଏବେ କଣ କରୁଛନ୍ତି ଆପଣ?
ଶୁଣା ଗଲାନି।
କଣ କହିଲେ?
ଶୁଣା ହଉନି
କହିଲି କଣ କରୁଛନ୍ତି ଏବେ ଆପଣ ପାଠ ପଢା ପଢି?
ପାଠ ପଢା ପଢି ପାଠ ପଢୁ।
ଆ।
ମୁଁ କହିଲି ମୁଁ ପାଠ ପଢୁନି।
ଆଉ ପାଠ ପଢିସାରିଲେଣି।
ହୁଁ ନାଇଁ ମୁଁ ପଢୁନି ମୁଁ ପାଠ ପଢୁନି ମୁଁ ଖାଲି ଘରେ ଅଛି।
ଘରେ କଣ କରୁଚନ୍ତି।
ଘରେ ବସିଛି ବୁଲୁଛି କଣ କରିବା।
ଭଲ ଲାଗୁଛି ଘରେ ବୁଲିବାକୁ।
ଭଲ ତ ଲାଗୁନି ଆଉ କିଛି ଅପ୍ସନ ନାହିଁ କଣ କରିବୁ। ଚାରି କାଣ୍ଥ ଭିତରେ ଜୀବନ ଟା ଅତିବାହିତ ହେଉଛି।
ଜିବନ କାହା ପାଇଁ ବି ନଥାଏ ଅପ୍ସନଟା ନିଜେ କରାଯାଏ।
ଅପ୍ସନ୍ ଟା
ନିଜେ କରନ୍ ଆଜ୍ଞା।
ଆପଣ ଭଲ ବାର୍ତ୍ତା ମାନେ ଦଉଛନ୍ତି। ଭଲ ସଜେସନ ବି ଦୋଉଛନ୍ତି ଭଲ କଥା ବି କହୁଛନ୍ତି।
ଆପଣଙ୍କୁ ତାହେଲେ ମୋ କଥା ଭଲ ଲାଗିଲା।
ହଁ। ସେଥିପାଇଁ ମୁଁ ଆପଣଙ୍କୁ ପୁରସ୍କ ପୁରସ୍କାର ଦେବି।
ପୁରସ୍କାର ପୁରସ୍କାର କୋଉ ଜାଗାକୁ ଯାଇକି ଆଣିବାକୁ ପଡ଼ିବ।
ହୁଁ।
ପୁରସ୍କାର କୋଉ ଜାଗାକୁ ଯାଇକି ଆଣିବାକୁ ପଡ଼ିବ।
ମୁଁ ଦେବି ନା ତୋ ଦେଖିବା ମାନେ ତମ ଘରଠୁ ମାନେ ଆମ ଘରର ମିଡିଲ୍ ପଏଣ୍ଟ ଗୋଟେ ଦେଖି ଦବା ଆଉ ଯୋଉଠିକି ତମେ ଆସି ପାରୁଥିବ ମୁଁ ବି ଯାଇପାରୁଥିବି।
ସେମିତି କୋଉ ଜାଗା ଅଛି ଆପଣ ଆସିପାରିବେ?
ଉଁ ହୁ ଯାଇପାରିବି ସବୁଆଡକୁ।
ଘରେ ଛାଡ଼ୁଛନ୍ତି ଆପଣଙ୍କ ଘର ଚାରିଆଡ଼େ କିଛି କହୁନାହାନ୍ତି?
କହିବେ କଣ ପରମିସନ୍‌ ନେଇକି ଯିବି ନା?
ସେଇ ତ ପଚାରୁଚି ପରମିସନ୍ ଦଉଛନ୍ତି।
ହଁ ଦେବେ।
ଆଉ ତମ ଘରେ ପୁରା ଫ୍ରେଣ୍ଡଲି।
ହୁଁ। ଦେବେ ମାନେ କଣ କହିଲୁ ତ କହୁ ମୁଁ ମାନେ ମୋ ସହିତ ଆଉ ଜଣେ ସାଙ୍ଗ ରହିବା ଦରକାର।
ସାଙ୍ଗ ଯଦି ନଥିବ
ସାଙ୍ଗ ନଥିଲେ ଏକା ଟିକେ ମନା କରିପାରନ୍ତି।
ଉୁଁ ଅ ହ। ତାହେଲେ କଣ କେମତି ହବ ପୁରସ୍କାରଟା ମୁଁ କେମିତି ପାଇବି।
କିଛିବି ନାଇଁ। ଖାଇଚ।
ତାହେଲେ ମୁଁ ତ ପୁରସ୍କାର ପାଇପାରିବିନି ମୁଁ ଯେଉଁଟା ହକଦାର।
କଣ ହେଇଛି କଣ ପାଇଁ ପାଇପାରିବେନି।
ଆପଣ ତ ଦେଇପାରିବେନି ମୁଁ ପାଇବି କେମିତି।
କାହିଁକି ମୁଁ ତ ମୋ ଦବା କାମ ହେଲା ମୋର।
ତାହେଲେ କୋଉ ଜାଗାରେ କୋଉ ଲୋକେସନ୍ ଟାଇମ୍।
ସେଟା ଆସିବ ନୋଟିସ୍ ଆସିଲେ ଜାଣିବ।
ହୁଁ ହୁଁ।
ନୋଟିସ୍ ଯିବ ଆପଣଙ୍କ ପାଖକୁ ହଁ।
ଠିକ୍ ଅଛି ତାହାଲେ।
ଅପଡେଟ ରହୁଥିବେ?
ଆଜ୍ଞା।
ହୁଁ। ଆପଣଙ୍କୁ କୋଉ ପ୍ରକାର ପୁ ପୁରସ୍କାର ଦରକାର, ସେମିତି କିଛି ଇଛା ଅଛି?
ନା ନା। ପୁରସ୍କାର ଆଜ୍ଞା। ପୁରସ୍କାର ତ ପୁରସ୍କାର କିଛି ନାହିଁ ଆ ନା ନା ସେମିତି କିଛି ଡିମାଣ୍ଡ ନାହିଁ, ପୁରସ୍କାର ପାଇବି ଡିମାଣ୍ଡ କରିବି।
ପିଲା ଭଲ।
ଜନ୍ମ ରୁ।
ଉହୁଁ ଉଁ
ତମେ ଫାଷ୍ଟ ଟାଇମ କହିଲ ଭଲ ଅଲି ଆଉ କେହିଁ କହିନାହାନ୍ତି।
ହଁ କି ନା ସବୁ କହିଥିବେ?
ନା
କହିଥିବେ କହିଥିବେ ଭଲ ମାନେ ସମସ୍ତେ କ ଆରେ ସମସ୍ତେ କଣ ପ୍ରକାଶ କରିପାରନ୍ତି କି ମୁହଁରେ? ମନେ ମନେ ତ ଭାବିଥିବେ ନା?
ନା। ଘରେ ଲୋକ ତ ଶୋଧୁି ଛନ୍ତି ଆଉ ଘର ଲୋକ ସିନା ଭଲ ପାଇଲେ ଆଉ କିଏ ଭଲ ପାଇବ।
କୋ ମାନେ ଏଇଥିପାଇଁ ଏମ କରନ୍ତି କାହିଁ ନା ଆମେ ଯେମିତି ଆଉ ଟିକେ ମାନେ ତାଙ୍କୁ ମାନେ ସେ ଟିଏ ଆମ ଗେହ୍ଲା କରିଦେଲେ କି କଣ କହିଲେ ଆମେ ଆଉ ମାନେ କିଛି ସିରିୟେସ ନବାନି ଲାଇପ ଟାକୁ ହେଲା ଆମକୁ ଗାଳି ଦେଲେ ସିନା ଆମେ ମାନେ ସବୁ ଜିନଷ ଆଡକୁ ମାନେ ଯିବା ମାନେ ମୁଁ କହିପାରୁନି। ମୁଁ ବି ମାନେ ସେ ସିଚୁଏସନ ରେ ଅଛି ମତେ ବି ଘର ଲୋକଙ୍କଠୁ ଗାଳି ପଡେ କିନ୍ତୁତା ମାନେ ନୁହଁ ଯେ ସିଏ ଆମେ ଭଲ ନୁହନ୍ତି ଆମେ ଖରାପ ସେମାନେ ଆମ ଭଲ ପାଇଁ ହିଁ ଗାଳି ଦିଅନ୍ତି।
ୱାଓ।
ଆମେ ଆଉ ଟିକେ ପଲ୍ଲିସ ହବା।
ଭଲ ବୁଝଉଛନ୍ତି ଆପଣ ଲେକ୍ଚର ଫେକ୍ଚର ହେବାର ଅଛିନା କଣ??
ହୁଁ ହୁଁ ହୁଁ। ଷ୍ଟୁଡେଣ୍ଟ ଯଦି ବୁଝିପାରୁଚି ତ ବୁଝେଇବା ବାଲା ବି କମ ବୁଝେଇଲେ ସେ ବୁଝିପାରିବେ।
ଏମିତି କଥା ତାହେଲେ।
ହୁଁ।
ଆଉ ଆମର ରାତିରେ ଆଜି ଆମର ବିରିୟାନୀ ଅବ ବିରିୟାନୀ।
ହଉ। କିଏ ବନେଇବେ?
ରୋଷେଇ ଆସିବେ ବଗ ମଗାଇଛି ଫାଇଭ୍ ଷ୍ଟାର୍ ହୋଟେଲରୁ।
ହଁ। ହଉ ଆପଣ ମୁଁ ଆମ ଘରକୁ ଟ୍ରାନ୍ସଫର୍ କରିଦେବେ ତାପରେ ସରିଲେ ଆପଣଙ୍କ କାମ।
କଣ ଟ୍ରାନ୍ସଫର୍ କରିବି ବିରିୟାନୀ ଟ୍ରାନ୍ସଫର୍ କରିବି ନା ଚେପ ନ୍ସପର୍ କରିବି?
ଯୋଉଟା ଆପଣଙ୍କ ଦ୍ୟାର ସମ୍ଭବ ହେଇଯିବ କରିପାରିବ ସେଇଟା।
ଗୋଟିଏ ଟ୍ରେନ୍ ପଡ଼ିଛି ପଳେଇ ଆସନ୍ତୁ ଖାଇ ପିଇକି ରହିକି ରା କିରେ ସକାଳେ ପୁଣି ସେଇ ଟ୍ରେନରେ ରିଟନ୍ କରଜିବେ।
ଓକେ କେବେ ଯିବି?
ଆଜି ଆସନ୍ତୁ ଦୁରି।
ଆଜି ତ ବର୍ଷା ହଉଚି ଆଜି ତ ବର୍ଷା ହଉଚି।
ଓହୋ ଟ୍ରେନ୍ ଛତାଟା ବୋଧେ ନାହିଁ।
ଓଡ଼ି ଆଇ।
ମୁଁ ତ ଜାଣିନିନା ମାନେ କୋଉଠି ଡେଷ୍ଟିନେସନ୍? କଣ ମୁଁ କେବେ ଏକା ଟ୍ରେନ୍ ରେ ବି ଟ୍ରାଭେଲ୍ କରିନି।
ସେସବୁ ଟେନସନ୍ ନିଅନ୍ତୁ ନାହିଁ, ଆପଣଙ୍କୁ ଅପଡ଼େଟ୍ ମିଳିଯିବ।
ଆଚ୍ଛା ମୁଁ ତ ଏକା କେବେ ଟ୍ରେନରେ କୁଆଡେ ଯାଇନି ମୁଁ କେମିତି ଯିବି?
ବସିକି ଆସିବେ ଟ୍ରେନ୍ ରେ ଆଉ କେମିତି ଆସିବେ।
ବାଲେଶ୍ଵରରୁ ଭଦ୍ରକ ବି ମୋ ଘର ଲୋକ କୁହନ୍ତି ତୁ ବସ୍ ରେ ଆ ଟ୍ରେନରେ ଆସିବୁନି। କୋଉ ସାଙ୍ଗ ସହିତ ବି ଛାଡନ୍ତିନି ଟ୍ରେନ୍ ରେ ଆସିବନି ମାନେ ଆସିବନି। ଜାଣିନି କଣ ପାଇଁ।
କଣ ଗୋଟେ ହେଇଥିବ ଆଉ।
ହୁଁ।
ତାହେଲେ କଣ କରିବା କହୁଛନ୍ତି?
ସେମାନେ ଭାବନ୍ତି ମୁଁ ଶୋଇ ପଡିବି ନା, ବସ୍ କଣ ମାନେ ସେ ବସ୍ ରେ କଣ ଆମେ ଟିକେ ଆଗକୁ ଗଲେ ବି ଆମେ ସେଇ ପାଖାପାଖି ଏରିଆରେ ଓହ୍ଲେଇବା।
ଆଜ୍ଞା।
କିନ୍ତୁ ମୁଁ ଯଦି ଶୋଇପଡିଥିବି ଟ୍ରେନ୍ ରେ ମୁଁ ଯାଇ କୋଉଠି ଉଠିବି। ତାଲେ ମୁଁ ଘର ଲୋକଙ୍କୁ ବୁଝେଇଲି କି ନା ହଁ ଅଲଗା ଷ୍ଟେସନରେ।
ହୁଁ।
ସେଇଟି ଟିକେ ଘର ଲୋକଙ୍କର ମାଇଣ୍ଡ ସେଟ୍ କି ମୁଁ ଟ୍ରେନ୍ ମୋ ପାଇଁ ସେପ୍ଟି ନୁଅଁ।
ଓହୋ।
ହୁଁ।
ଟ୍ରେନ୍ କିନ୍ତୁ ସମସ୍ତିଙ୍କ ପାଇଁ ସେଫ୍ ବଟ ମଣିଷଟା ସେଫ୍ ନୁହଁ।
ହୁଁ ଠିକ୍ ଏଇଟା ଠିକ୍।
ହୁଁ।
ଆଜିକାଲି ଦୁନିଆରେ ମଣିଷ ମାନଙ୍କୁ ହିଁ ଡର।
ନିଦ୍ରାରେ ବହିଯାଉଚି ଲୋ ମଣିଷଟା।
ଆଁ।
ଟ୍ରେନ୍ ରେ ବି ନିଦ ଆଁ?
ନାଁ ମାନେ ସେମାନେ ସେୟା ଭାବନ୍ତି।
ହୁଁ ହାତରେ ଥିବ ଫୋନ୍ କାନରେ ଥି ବ ଇୟରଫୋନ୍।
ହୁଁ।
ନିଦ କୁଆଡ଼ୁ ଆସିବ। ନା ଭୁଲ୍ କଇଲି?
ତମୁ ଗାଡି ଚଲେଇ ଆସେନି ନା?
ଆସେ ଟିକେ-ଟିକେ।
ଟିକେ-ଟିକେ ଏଟା କଣ ଚାଇକଲ। ଚଲେଇକି ପଳେଇବ।
ମତେ ମୋ-ମୋ ପଛେରେ ମୋ ଭାଇମାନେ କିଏ ବସିଲେ ସପୋର୍ଟ ରହିଲେ ମୁଁ ଚଲାଏ ଏକା ଶିଖିନି ସେମିତି।
ଆଚ୍ଛା।
ଶିଖେଇବା ପାଇଁ କେହି ନାହାନ୍ତି, ସମସ୍ତେ ତ ବ୍ୟସ୍ତ ରହିଲେ।
ଆଚ୍ଛା।
କାଆକୁ ଟାଇମ ହୋନି।
ହୋଉ ଆସ ମୁଁ ସିକେଇ ଦେବି ଆଉ।
ଠିକ୍ ଅଛି। ହଉ ରଖିଦିଅ। ରଖିଦିଅ। ଉଁ।